ହ୍ୟାଲୋ।
ଆଜ୍ଞା ମ୍ୟାଡ଼ା ନମସ୍କାର।
ନମ ସ୍କାର ମ୍ୟାଡ଼ାମ କୁହନ୍ତୁ କେମିତି ଅଛନ୍ତି।
କଣ କରୁଚନ୍ତି? ହଁ ବୋହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ବହୁତ ଭଲ ଏଇ ବସିଥିଲି ଏବେ ଫ୍ରି ଟାଇମରେ ଆଉ।
ଆଜ୍ଞା ଆଉ ସନ୍ଧ୍ୟା ଆଳତି ସବୁ ସରିଲାଣି।
ଆଜ୍ଞା।
ଆପଣଙ୍କ ସିଇଟିକୋଉଟି ପାଖରେ ମନ୍ଦିର ଅଛି କି?
ନାଇଁ ନାଇଁ ମ୍ୟାଡ଼ାମ ଏଇ ଘର ସନ୍ଧ୍ୟା ଦେଉଥିଲି ତ।
ଓହୋ। ଆମର ତ ଏଇଟି ପାଖରେ ରାମ ମନ୍ଦିର ହରିକା ଅଛି ଆମେ ତ ସନ୍ଧ୍ୟାରେ ସବୁ ଯାଉ ଆଉ।
ଆଜ୍ଞା ମ୍ୟାଡାମ ମ୍ୟାଡାମ ଯୋଉ ରଜ ପର୍ବ କେମିତି କଣ ପାଳନ କଲେ।
ରଜ ପର୍ବ କଁ ଏମତି ତ ପିଠା ପଣା ଖିଆ କି ନୂଆ ଡ୍ରେସ ପିନ୍ଧିକି ବୁଲାବୁଲି କରିବା। ଏଇଟା ରଜ ଆଉ। ଝିଅ ପିଲାମାନଙ୍କର କିଛି କାମ କରିବାନି ଆମେ ଏଇଟି ବୁଲିବା ଏଇଟା ତ ଗୋଟେ ରଜ। ଆମର ଆଉ। ମଙ୍ଗଳବାର ବୁଧବାର ବଡ ବଜେଟ ପଟେଇଥାନ୍ତୁ।
ଯେତିକି ଖୁସି ରଜ ପାଇଁ ଏଞ୍ଜୟ କରିଚନ୍ତି।
ଏବେ ନୁହେଁ ବ ଆର ମାସ ଜୁଲାଇ ମାସ।
ହ୍ୟାଲୋ ଉଁ ଓଡିଶା ବାସୀ ଯେତିକି ଏଞୟ କରିଚନ୍ତି। ତାଟୁ ବହୁତ ଖୁସି ଖବର ହେଲା ଯେ ଚାଷୀମାନଙ୍କ ପାଇଁ ବୋହୁତୁ ଭଲ ସମୟ। ମାନେ ମୌସୁମୀ ଆସି ଯାଇଚି ଏବିକା ବିଲକୁ ଖତ ଲଗେଇବା ବିହନ ବୁଣିବା ବା ଅବିକା ସବୁ ଆରମ୍ଭ ହେଇଯିବ ଆ ତ ଚାଷୀମାନଙ୍କ ପାଇଁ ଭଲ ସମୟ ନା କି?
ଆଜ୍ଞା ଆମର ତ ରଜରେ ଏମ୍ ଆମର ତ ରଜରେ ଏମିତି ବି କିଛି କାମ ହୁଏନି ଆଉ। ଚାଷୀମାନେ କିନ୍ତୁ ତାଙ୍କ କାମ କରନ୍ତି ବର୍ଷା ଆରମ୍ଭ ହେଇଯାଏ ନା।
ହଁ ନେଇଁ ହଳ କରିବା ବନ୍ଦ ଥାଏ। ଖତ ଲଗାନ୍ତି ଏବେ ଆମ ଗୋଟେ ଆମର ନିଜେ ଆମ ଚାଷୀ ଜଣେ ମୋ ଶଶୁର ଯିଏ ହେବେ ସିଏ ଖତ ଲଗଉଚନ୍ତି।
ହଁ ହଁ ଆଜିଠୁ ତ ଷ୍ଟାର୍ଟ ହବ ବସୁମତୀ ସ୍ନାନ ପରେ ଆଉ।
ଆଜ୍ଞା। ବିହନ ବୁଣା ହବ ସେଇଠୁ ଯାହା ହବ ତାପରେ ରୁଆ ରୁଇ କାମ ଆରମ୍ଭ ହବ ଆଉ। ଆ ଧାନ ଚାଷ ବିଷୟରେ ଜାଣିଚନ୍ତି କି ମ୍ୟାଡମ?
ଆଜ୍ଞା?
ଧାନ ଚାଷ ବିଷୟରେ ଜାଣିଚନ୍ତି କି ମ୍ୟାଡ଼ାମ?
ନା କହିପାରିବିନି।
ଶୁଣନ୍ତୁ, ଫା ଆମର କଣ ହୁଏ ନା ଆମେ ଯୋଉ ଚାଷୀ ପରିବାର ଆମର ବିହନ ବିହନ ବହୁତ ପ୍ରକାର ବିହନ ଥାଏ ହେଲା।
ଆପଣ ଯୋଉ ଯେମିତି ବାସୁମତୀ ହଉ କି । ଚାଉଳ ହଉ ଦାଳୁ ହଉ ଆପଣ ଯୋଉଁଟା ଖାଇବାକୁ ପସନ୍ଦ କରନ୍ତି ଅ ସେଇଟା କଣ କରନ୍ତି ଫାଷ୍ଟ ଧାନ ଏ ମ ଏ ମାସରେ ଏ ବର୍ଷ ଅମଳ ହେଲା। ତାକୁ ଆର ବର୍ଷ ପର୍ଯ୍ୟନ୍ତ ତା ବିହନଟାକୁ ସାଇତି ରଖିଥିବେ। ଯାହା ଖାଇବେ ଆପଣ ଚାଉଳ ଅମଳ କରି ଖାଇବେ। ଯଦି ଯୋଉଟା ବିହନ ର ରଖି। ତାକୁ କଣ କରିବେ ନା ମୋ ଶଶୁର ପାଣିରେ ଦେଇକି ଯୋଉ ପାଣିରେ ଭେ ଦେଇଦେବେ ଫାଷ୍ଟ ଦି ଦିନି ତିନି ଦିନି ବଡ ବଡ କୁଣ୍ଡରେ ରଖିଦିଅନ୍ତି। ତାପରେ ଝୋଟ ଅଖାରେ ରଖିଥିବେ ଦି ଦିନି ଭେଦି ସାରିଲା ପରେ। ଝୋଟ ଅଖା ଟିକେ ସେ ଉଷୁମ ହେଇଗଲା ପରେ ହ ଏଇ ରଜ ଆମର ସବୁ ଖତ ଲାଗିଥବ ମାଟି ପୁରା ଉର୍ବର ଥିବ। ଆଉ
ଆଜ୍ଞା।
ତାପରେ ଧାନ ପାଇଁ ଯୋଉ ବିହନ ଥିବ ନେଇକି ସିଏ କଣ କରିବେ । କହିିକି ସେ ଗଜା ଯାହା ହେଇଥିବ ବିହନ ତାକୁ ନେଇ ପୁଣି । ଯୋଉ ଧାନ ହୁଏ ତଳି ହେଇଯିବ ହେଇଯିବ। । ରହିବିନି ଆମର ତ ବେଶୀ ଲୋକ କୁହାନ୍ତି। ଦି ଜଣ ବାପ ପୁଅ ଗଲେ ସେଥିପାଇଁ ଆମର ଲୋକ କରନ୍ତି ଯେ ତଳି ରେଇବା ପାଇଁ କା। ସେ ବିଲ ଯେତିକି ସେଠୁ ତଳି ରେଇବା ପାଇଁକା ଲୋକ ଆସନ୍ତି। ତାପରେ ଲୋକ ମାନେ ବାଛିଲା ପରେ ସେ ସରିଯାଏ।